ଖାଇସାଆଇଲାଣି
ହୁଁ
ଆଉ କଣ?
ଆଉ କଣ କଣ କି ଆଉ ମୁଣ୍ଡିଆ ଖୁଣ୍ଟି ମୁୁଣ୍ଡିଆ ବିଥାଏ।
ଝିଅ ପିଲାଙ୍କ ସହିତ କଥା ହଉଛୁ ଭଲସ କଥା ହଉଛୁ ମୋ ସହିତ ଏମିତି କଥା ହଉଛୁ ଆଉ।
ଆଉ କଣ ଖାଇଛ? ଓ ହୋ ତମେ କଣ? ତମ କୋଉଠି ରହୁଛ?
ମୋ ନା ହେଲା ଅମକ ଅମକେଇ
ଅମକେଇ ଆଉ ଖାଇବା ପିଇବା ଗାଧୁଆ ପାଧୁଆ ସଇଲାଣି।
ଆରେ ହଁ ତୁ ଗଧେଇଯିବୁନି କି?
ଯିବି
ଏ ଏ ଏଟା ସଲା ପରେ ଯିବା ଅଲଟା ପାଗଟା ମସ୍ତ୍ ହେଇଛି ହେଲେ ପବନ ଟା ଜୋରସେ ହଉଛି। ଦେଖନୁ ଅପବ ମପ ସେ ତାରା
ତ କଦି କେମିତି ଲାଗୁଛି ପର୍ସନାଲ ତଗଧି ଯାଉଛି ବୋଧେ ଆଉ କଣ ଗୁ ଟା ଲାଲ ପରି ବିଷୟରେ କହ।
କହିବି କଣ ଖାଇଲୁ କିରା ଆଜି।
ସେଇଟା
କଥା ହେଲୁ
ହଁ
ଆଉ କଣ ଲଗେଇ ଖାଇଛ ପୁଣି
କ କ କଣ କଣ ଖାଇବା ପାଇଁ ଭଲ ଲଗେ ତୋତେ କହ।
ମତେ ଭଇ ଫୁ ଫାଷ୍ଟ ଫୁଡ ସଠୁ ଭଲ ଲାଗେ କଣ କହିବି ଦହିବରା ଟା ହିଁ ମତେ ଭଲ ଲାଗେ ସବୁଠୁ।
ଆଉ
ଆଉ ଦହିବରା ତ ଭଲ ଲଗେ ଆଉ କଣ ଭଲଲଗେ ତହିବରା କର ଭଲ ଲାଗେ, ତାପରେ ୱାଟର ମିଲନ ଧରପୁଜ ଭଲ
ଏଇ ହି ଖାତା କରିବୁ କି ଆଉ ନା ରେ ଓ ମତେ କଣ ହେଲା କହିବି?
ତତେ କିଆ ପଚାରିବି ତୁ କିଆ କହୁଚୁ ଟିକେ ରହ ତତେ କଣ ପଚାରିଲି ଦେଖି କହିଲୁ।
ଭଲ ଲାଗୁନି ତୋ ସହିତ କଥା ହେଲେ।
ଟୋକି ମାନଙ୍କ ସହ କଥା ହେବୁ।
ଟକି
ଟକି ତୁ ଭାବୁଛୁ ସେ ମ ତ ସାଙ୍ଗ ବୋଧେ ତୁ ଦୋଳି ଫୋଳି ତାକୁ କହୁଛୁ ନା
ତାପି କ ଦୋଳି ମୁ କ ଦୋଳି ହୁଁ କିଛି ନାହିଁ।
ଆମର ଇଏ କଣ
ତମର ୟେ କଣ ବେହେରା
କାଷ୍ଟ ବା କହିଲେ ଜାତି ଧର୍ମ ଧରିବୁନିି କିଛି ଏ କଣ ଖାଇବ ଆଉ?
ହଁ।
ତା ଅଲ୍ ଅଲରେଡି ବିଷାକ୍ତ ହେଇଯାଇଛି। ଏଇଟା ଖାଇ ଲାଭ ନାଇ ଦିଟା ଖାଇ ଫଲବାଗଣ୍ଡା ତ ନଖମାରେ ପକେଇଛି ଆଉ କଣ ହବ?
ହଉ।
ସେମିତି ତୁ ଡାଟା ଓନ୍ କରିରଖି ଥିବୁ ସେ କିଲ ମାରଦବ ଝିଅ ଟା ଆଉ ତା ମେ ଟେ କରିବା ପାଇଁଡାି ଘରେ ରଖିଠି କ ମଠିଠୁ ହୁଏ
ଏ ନମ୍ବର ଆସିବ ତମେ କଲ୍ ଆଇିବ କଲ କରେ ସି ଆଡୁ ଖାଲି କହିଦେବୁ କିଏ ଫ୍ରି ଅଛ କି?
ମୁଁ ହାରା ମେସେଜ କରିବିନିନି ମୁ ତସ୍ତ କଥା ହେଇଛି ଖାଲି ହେବି
ଏମିତି କହି ଘରେ ଯାଇକି କଲ୍ କରିବୁ ଆଉ ବାହାରି ଚାଲାଖ୍ ହେଁ ହେଁ
କେବେ କେବେ ନାଉ।
କି ତୁ ଗ୍ରୁପ୍ ରେ ମେସେଜ୍ କରିବା କଣ ଦରକାର ନମ୍ବର ଟା ଟିପନ୍ କୁ ମାରିଦଉ କଲଟା ନର୍ମାଲ କଲଟା ମାରିଦଉ କଥା ଏପଟେ ସରିଲା ଆଉ କଣ?
ତୁ ଆସା ଚୁସଲାୁ ଆସା କରୁ।
ମୁଁ ତ ଏମତି କରୁନି ଖାଲି ଜାଣିଦେ ଯେମତିମତି କଲେ ହବ ବୋଲି କାମ ଟା
ତଉଠ ଖେ ଷ୍ଟାର୍ଟଇଛି ସବୁରେ ଯେ।
ହୁଁ ହୁଁ ଆଗରୁ ନହେଲେ କିଛି ଏମତି କହୁନଥିଲେ ହେ ହେ
ଆ ତ ଯ କହିଲେ କିଏ ଫ୍ରୀ ଅଛକି ଯୋଉ ଲେଖିଥିଲ ଗ୍ରୁପ ରେ ସେଉଠୁଁ ଷ୍ଠାଟିଙ୍ଗ୍ ହେଲା ସମସ୍ତେ ଲେଖି ଖାଲି ଧୋଇ
ବଇଗୁଣ୍ଡ ଉପରେ
ହଁ ଦେଖୁଛୁ ସମସ୍ତ ଜଣେ ଟ୍ରାଏ କଲା ମାନେ ସମସ୍ତେ କରିବେ କିଏ ଫ୍ରି ଅଛ ସେ କହିଲା ମୁଁ ଅଛି ମୁଁ ଅଛି ସେ କହିଲା ମୁଁ ଅଛି
ହୁଁ।
ଆ ସେ କଥା ଲାାଗି ଗଲେ ତମେ ପଢିବଛର ଇଏ କଥା ହେଲେ ତମେ ଧର୍ଯ୍ୟ
ହଁ। ତାପରେ ଏମତି କଥା ହେଇ ଏଇ ହସଉଛି କିି ତିନିହାତ। କରିହେବ। ଏଇ ଭିତରେ ଚେଷ୍ଟା କରିବ।
ଗୋଟେ ଭଲ ଏଇ ଚିନ୍ମୟ ବି କହିବୁ ତାଙ୍କ ସାଙ୍ଗେ କଥା ହବ।
ହୁଁ କହିଦବା। ଆ ଜଲଦି ଜଲଦି ସରିଲେ ସିନା କଣ ଗୋଟେ କରିବା ଜଦି
ଭାଇଟା ଖାଇବା ପାଇଁ ଇଚ୍ଛା ହେଉଛି।
ବ ଆମ୍ବ ବୁଲ କ।
ଆମ୍ୱ ନା ଘୋଡ଼ା! ! ! ! ! ! ! ! ! ! ଆରେଇ ଘୋଡ଼ା ଅଣ୍ଡା ବୁଝି ପାରିଲୁ।
ବୁଝିଲି ଆଉ ଯିଏ ବୁଝିବା କଥା ସେ ବୁଝିଲେ ହେଲା ମୁଁ ବୁଝିବା ଦରକାର ନାହିଁ।
ଆବେ ତେ ମିଶ ମତେ ଆତେ ଦେ ପଇସା ଦେଲେଣି କି ଆଉ ଆ ଚାର ପାଞ୍ଚ ଟା ମାସ ଯାଇିଲ ନେ। ମାନେ ଏଠୁ ଆଉନି ଏ ଆଉ ପ ଆଉ ଯାହା ପରୁ।
ହଁପଣ ମୁଁ ୱେଟ୍ସ ରେ ଅଛି।
ହାଟ୍ସପ୍ ନେବେ ଆପ ରେବି ଅଛି। ନାଇଁ ଆଉଛି ହାଟସପଟସପ୍ ଦେଖେ।
ହଁ ଦେଖିବା ଟିକେଟ ର ପାଟିିବନି।
ହଁଖୁ ଆକ ହଉ କ। ସବୁ ଗଡା।
କାମ ହେଇଲାଣି ବୋଧ ଜଣାପଡ଼ିଲାଣି ଆଉ।
ଅଭିିଜିତ ଶର୍ମା ଜତଲ ହଉଛି। ଆଗ ଏଇ ଭିତରେ ବାରଟା ମେସେଜ କର ଯେମତି ପିଲା ନାଇ। ନାଇଁ ଏ ତୁ ଖାଲି ଲେଖିଛୁ କିଏ ଫ୍ରି ଅଛ କି ନାଇଁ କେହି ରିପ୍ଲାଏ ଦେଇନାହାନ୍ତି।
ଦୁପ ତାର ଆକୁ ପଡଆଯଇ କି। ଦୋକତା।
ଆ ବହି ମିଶି ଯାଉଛ ଏ ଏଇଟା ଖା ମୁଁ ଦେଖିଥର କୋଠି ଯେଥର ଆଉଛି।
ମୋର ତ କାଈ।
ଆ ଏଇଟା କଥା ହଉନି ଏଇଟା ଆଉ ହଜାର ଥର ହଉଛି। ୱେଟ୍ ଗ୍ରୀନ୍ ମାନେ ଆଇଡି ସେଭ୍ ଅଛି କଟିବନି। ମାନେ ଫୁଲ କମ୍ପ୍ଲିଟ ଯୋଉମାନେ ଗ୍ରୀନ୍ ଆଉ ଯୋଉ। ମାନଙ୍କର ଏଇଟା କିଏ
ଏଇଟା ଇଏ ପରା ଯିଏ କଣ୍ଟ୍ରାକ୍ଟ ଟେ ହାତକୁ ନେଇଛି
ଆଜ୍ଞା
ହୁଁ ଆମ କୁ କଣ ମୁଁ କେହି
କି
ଆରେ ଆମେ ଯୋଉ ଅମୁକ କହୁଛନ୍ତି ସିଏ ଭାବିବ ଅମୁକ ଟା ଯଦି ନା ଭାବିବ ତ ହଁମ ତା ନା ଅମୁକ ବୋଲି
ନହେ ତା ନା ଅମୁକ ମଲା ନା ହେ ଆମେ କେତେ କହିବୁ ତାହେଲେ ୟଡେ ସଆଡେ ସବୁ ନା ହେଇଯ ଆର କଛ କୁଛ କୁଛ କୁଲଲା ଏରେ ନା ହେଇଯିବ
କିଏ ଯାହା ଦେଲେ ନା ଗୋଟେ ଆଉ କଣ
ହୁଁ ଚଛୋଡ଼ ନା
ଆଉ ତୁ କହନ୍ତୁ ମାନେ ପଇସା ଟା ଖାଲି ପାଣି ଭାବୁଛି କାମ
ତ ମତେ କହୁ କହୁଛ ଆଉ
ଯାଆଡେ ଗୋଟେ କଣ କହୁଛି କେଜାଣି ଯାଆଡେ ଚେଇ କିନା କରୁଛ
ଏସ ଟା ଗଲା ତୁ କ୍ରଡ଼ କରଛଲା।
ଆରେ ସେ ନେଇକି ଯୋଉ ଗୁଗଲ ଫୋଗୋଲ ହଉ।
ହଁ।
ସରି ଭୁଲ ହେଇଗଲା ସେଇଠି ନେଇକି ଆମେ ଭୋଏସ ଟା ଦବୁ
ସେ ଭଏସ ନେଇକିନା ସେମାନେ କହିବା କହିଛନ୍ତି ତ ଆଡ କଲେ କହିବୁ
ହଁ ଆମ ହଇରାଣ ହଉଛନ୍ତି ଯୋଉ
ଆମର ନେଲେ ପଇସା ଖାଇ ଦେଲେ ଆମ କିଛି ନାହୁଁ ତର ତ ଉଜାଲେ ଏପର୍ଯ୍ୟନ୍ତ ଆସିନି ତ ଚାର ଦିନ ହେଲା ଆସିଲାଣି ହେଲା ଏୟୀ ଚାର ପାଞ୍ଚ ଦିନ ହେଲାଣି ତାର ବୋଧେ
କାଲି ତ କାଲିଠୁ
ତାର
ହୁଁ କାଲି ସକାଳେ ସକାଳୁ ସକାଳୁ ବଡ଼ି ଭୋରୁ
ଜଗୁ ଆମ କଉ ଦିନଠୁ ହେଇଛି
ସିଏ ତା ଆର ଦିନରୁ
ଓହୋ ତାର ଦିଇ ତିନି ଦିନିତରେ ରହିଲା
ହଁ ତାର ଆଜି କଲା ଆଜି ରାତିରେ ପଳେଇଲା ମୁଁ କାଲିଠୁ କହିଛି ମତି ରାତି ନାଁ ଦିନ ନାଇ କିିଛି ନାଇଁ
ଏତିକି
ଆଠ ଲେଖିଇକିରେ ଗ୍ରୁପରେ ହାତକୁ ଦିଆ ହାତ କିଏ କରିବ କଲ ଟା କର ହାତକୁ ଦିଆ ଯେ ହବ
ମୁଁ କରିବାକୁ ଚାହଁନି କି ନେବାକୁ ପିବା ଚାହେଁନି
ଆରେ ଶୁଣୁ ମୁଁ ଗାଧେଇ ଯାଇଛି ଯୋଉ କଲ କରିଦେଇଛି ଗୋଟେ
ଥା ଏଟେ ଏତେ ଫନ କରୁଛୁ ତାପରେ
ଘରେ ମୋବାଇଲ ଆସିଛି ବାପା ନାହିଁ ଉଠେଇ ନାହାନ୍ତି ଏଟା କଲ ଟା ଦେଖେଇଲାନି ଉଠେଇବା ପାଇଁ ମୋବାଇଲରେ
ହାଙ୍ଗ ହେଇଗଲା
ଦେଖେଇଲାନି ଉଠିବା ପାଇଁ ଏଇଠୁ ସେ ଉଠେଇନାହାନ୍ତି କଟିଗଲା ଆଉ ସେ କଲ ବି କରିୁନାହାନ୍ତି ଦା
ମାନେ ମହାପୁରୁ ତତେ ବଞ୍ଚେଇ ଦେଲେ
ଉପରୁ ପହଞ୍ଚେଇ ଦ ମାନେ ଆଉ ମୁଇ ଏ ଖାଲି ମୁଣ୍ଡିଆ ମାରିଦେଲି ଦିନ ମହାପୁଭ ମହାପ
ଜୟ ମହାପୁର ଆଉ
ଏତେ ସମୟ ହେଲାଣି
ମୋ ଗଞ୍ଜିଆରେ କୂଅରେ ଲେ କଣ ଲାଲା ଘାଟା କରୁଛୁ ଆଉ ଆମର ଏକ ସମୟ
ହୁଁ ନିକଟତର ସାମଜ
କ ଦ ପ ହଁ କରିଲଦ
ଆମକୁ
ମୋ ଟାକ୍ାଇନି କରେ ତଠ ଯାଇକି ତଠ ଯାଇକି କହିଲି ପଇସା ଆଇଲାା ବଠୁ ଜାଣିବୁ ଟିକେ ମାନେ ରେଲ ଭଳିଆ ଲାଗିବ
ଆସିିବ ନା ମୁଁ ଆରେ ହଁ ଏ ଏଇଠିୁ କରିକି ଆମର କମ ହବ ପୁରା ଇଏଟା ଆଉ ବିଜନେସ୍
ତମର ନଦି ତିନି ହଜାର ଟଙ୍କା ଫୁ ତ କେତେ ଟଙ୍କା ହେଲେ ହଜାର ଟାଲୋ ତିନିଜାର ଟା ଦେଲେ କାଁିବ ନା
ହୁଁ
ତିନ ହଜାର ଟଙ୍କା ଦି ହଜାର ଟଙ୍କା ହଜାର ଟଙ୍କା ରେ ଗଲେ ରେଡିି ନା ଶହେ ଶହ ଲଗେଇ ଉଠେଇବ କାାତରେ ଆ ଶହେ ଶହ କାହିଁକି ତିନି ହଜାର ମାରିଲେ ଶହେ ଶହ ଲଗେଇବ
ହୁଁ ଆଉ ୋଟିଆ ମୁୋଟା
ହଁ ତ ତିନି ହଜାର ଟା ଶହେ ଶହ ଲେଖ ନା